ହ୍ୟାଲୋ।
ହଁ ହ୍ୟାଲୋ।
ହଁ କୁହନ୍ତୁ।
କଣ କରୁଚନ୍ତି?
ଏଇ ତ ବସିଛି ଆଉ ।
ମୁଁ ବସିଛି ଆଉ ଭାଆରେ ଆଉ
ଉଁ ହୁଁ। ଆଉ କଣ କୁହନ୍ତୁ ଦେହ ପା ଭଲ ଅଛି?
ହଁ ଭଲ ଅଛି ଏବେ ତ ମେଡିକାଲ ଯାଇଥିଲି। ଆଣ୍ଠୁ ଆଣ୍ଠୁ ଟା ଟିକେ ଜଏଣ୍ଟେ୍ ଏ ଯୋଉ
ଆଜିକାଲି ଯୋଉ ମଶା ହଉଛନ୍ତି
ହଁ।
ମଶାରି ନ ଲଗେଇଲା ଠୁ ମେଲେରିଆ ଉଁ ଦେଖେ ଉଁ ରକ୍ତ ପରୀକ୍ଷା କରି ଯାଇଥିଲୁ ଆଉ।
ହଁ ହଁ।
ଚାରିପଟ ଅପରିଷ୍କାର ହେଲେ ମେଲେରିଆ ବାହାରିବନି କି?
ଆଗେ ତ ଚାରିପଟ ପରିଷ୍କାର ରଖିବ ଆଉ ତାପରେ ଘର ରଖିବା କଥା ନା ଆଉ। ଖାଲି ଘରେ ରଖିଲେ ଆଉ ହବ କି? ଆଉ କଣ କୁହ, ଏବେ ଭଲ ଅଛି ଦେହ?
ହଁ ଏବେ ଭଲ ଅଛି ଆଉ, ଡ୍ରେନ୍ ଯାଉଛି ସେ ଆଗରେ ଏ ସେ ସେଥିପାଇଁ ଏନ୍ ଏ ସି ହୁଁ
ସେଇରା ତ ଅସୁବିଧା ଆଉ, ସେମିତି ହେଲେ ତ ମଶାରୀ ଟାଙ୍ଗିକି ହିଁ ଶୋଇବା କଥା। ସେଠୁ ଆଉ କଣ ତମେ ଏତେ ସଫା କରିପାରିବ କି?
ହୁଁ। ଛଅ ମିନିଟ୍ ଝିପି ଝିପି ବର୍ଷା ଦିନ ହେଇଥିବ ଟିକେ ରଖିଥିବ ମାନେ ଗାଧେଇକି ମାନେ
ହଁ ଛୁଆ ମାନଙ୍କୁ ବାଗେଇକି ରକ୍ ହଉଥିବ ଆଉ ହେଲେ
ହଁ ମୁଁ ମୋ ଛୁଆଙ୍କୁ ବାଗେଇକି ରଖୁଛି। ଏ ରୁମଟା ମଶା ନାହାଁନ୍ତି।
ହୁଁ।
ଏପଟ ରୁମ୍ ରେ ତଳେ ଶୋଉ ଟିକେ ଟିକେ ମଶା ଲାଗିଲେ ମୁଁ ଏପଟ ରୁମ୍ ରେ ଶୋଇଲେ ମଶାରୀଟା ଟାଙ୍ଗି ଦିଏ ସବୁବେଳେ। ଜମାକି ସେମିତି ଶୁଏନି ମତେ ତ ମଶା କାମୁଡିଲେ ନିଦ ହବନେଇ ଆଉ
ହୁଁ ଏ ମଶାରୀ ଟାଙ୍ଗେ ଟାଙ୍ଗିକି ଶୋଇବାକୁ ପଡିବ ଆଉ
ହଁ।
ଆଉ ଚିଲି କୋବି କିମ୍ କେମିତି ବନାନ୍ତି?
ଆପଣ କେମିତି ଭଲ ହେଲେ କହୁନାହାନ୍ତି?
ପ୍ରଥମେ କାଟିକି ଧୋଇଦିଏ ତାପରେ ହଳଦୀ ଆଉ ହୁଁ ହଳଦୀ ଲୁଣ ଏମିତି ଗୋଳେଇକି ଟିକେ ରଖିଦିଏ, ଆଉ ତାପରେ କନଫାଓ୍ବାର ଟିକେ ପାଣି ଝରିଗଲାଠୁ କନଫାଓ୍ବାର ଗୋଳେଇ ଦିଏ ଟିକେ ହଁ ଅଳ୍ପ ମସଲା ଦେଇଦିଏ, ଆଉ ଅଦା ରସୁଣ ହଁ ପିଆଜ ଟିକେ ଜଷ୍ଟ୍ ଗୋଟେ ଚାମଚ ଦେଇଦିଏ ଆଉ ଦେଇ, ଦେଇ ଦେଇକି କନଫାଓ୍ବାର ଗୋଳେଇ ଗୋଳା ଦେଇକି ତାପରେ ଛାଣିଦିଏ। ତାପରେ ପିଆଜ ଅ କାଟିକି ରସୁଣ ଛୋଟୋ ଛୋଟୋ ଅଦା ଛୋଟ ଛୋଟ କଞ୍ଚା ଲଙ୍କା ଟମାଟୋ ଏମିତି ଛୋଟ ଛୋଟ ସବୁ କାଟିକି। ତାକୁ ଫ୍ରାଏ କରିଦେଇକି। ତାକୁ ଯୋଉ ଛାଣିକି ରଖିଥାଏ ସେଥିରେ ଆ ଉଁ ଢା ଇଏ କରି ଦି ଢାଳି ଦିଏ ଆଉ।
ସେଇ ତ ପ୍ରୋସେସ ଆଉ ବାକି।
ତାପରେ ଟମାଟୋ ସସ୍, ଚଲ୍ଲୀ ସସ, ସୋୟା ସସ।
ଓହୋ ସେମିତି ତ ଆଉ ମୁଁ ବାକି ମସଲା ଟିକେ ପ ପକାଏନି ଆମର ଛୁଆ ଟିକେ ମସଲା ବୁଝନ୍ତିନି ମୁମସଲାକୁ ସ୍କିପ୍ କରିଦିଏ ଆଉ।
ଉଁ।
ମସଲାକୁ ଛାଡିକି ଆଉ ଯାହା ଯେମିତି ହୁଏ। ଟମାଟୋ ସସ୍ ବି ପକାଏ ଖାଲି ଆଉ ଅଲଗା ସସ୍ କିଛି ପକାଏନି। ଛୁଆ ବୁଝନ୍ତିନି।
ଛୁଆ ତ ବିରିୟାନୀ କାଲି କହିଲେ ଯେ ବିରିୟାନୀ ବ କରିଥିଲି ଆଉ।
ଆଉ ବିରିୟାନୀ ରେସିପିଟା କୁହନ୍ତୁ। ଦେଖିବା ଆପଣ କେମିତି କରୁଛନ୍ତି।
ବିରିୟାନୀ ଚା ପ୍ରଥମେ ଚାଉଳକୁ ସିଝେଇ ଦେଲି। ତାପରେ ମ ଗୋଟା ମସଲା ପକେଇକି ଚାଉଳକୁ ସିଝେଇ ଦେଲା ପରେ ତାକୁ ଛାଣରେ ଛାଣିଦିଏ।
ହୁଁ ।
ଛାଣିଦେଲା ପରେ ତା ଯୋଉ ଚିକେନକୁ ମସଲା ଦେଇକି କଷିଦିଏ। କଷିଦଲା ପରେ ଯଉ ଚାଉଳକୁ ତାକୁ ଉଁ ଫାଷ୍ଟ ଦିଏ ଉଁ ଚିକେନ ତାପରେ ଚାଉଳ ତାପରେ ଚିକେନ। ପୁଣି ଚାଉଳ ବିରି ତାପରେ ବିରିୟାନୀ ମସଲା ପକେଇକି ପୋଦିନା ପତ୍ର ଆଉ ଧଣିଆ ପତ୍ର କଞ୍ଚାଲଙ୍କା, ଗୋଲ ମରିଚ ଗୁଣ୍ଡ ଆଉ ଗୁଆ ଘିଅ ଟିକେ ପକେଇକି ତାକୁ ଦମ୍ ଦେଇଦିଏ ଢାଙ୍କି ଦିଏ। ଆଉ। ତାପରେ ଦଶ ମିନିଟ ଦଶ ମିନିଟ। ପରେ ଆଉ ଖୋଲିକି। ଖାଉ ଗରମ ଗରମ ଆଉ। ତାପରେ କଚୁମ୍ବର ତା ସହିତ ଆଉ।
ହୁଁ। ଆଉ କଣ କୁହ?
କଚୁମ୍ବର ପ୍ରଥମେ। ପିଆଜ କାଟିଦବ କଚମ୍ବରରେ। ତାପରେ କାକୁଡି, କଞ୍ଚାଲଙ୍କା ଆଉ ଦହି। ଧଣିଆ ପତ୍ର ଆଉ ଗୋଲମରିଚ ଗୁଣ୍ଡ ଉ ଅଧ ଚାମ୍ଚେ। ଦେଇକି ପାଣି ଟିକେ ଦେଇଦବ ଆଉ ଆମ୍ବ କଷିଆ ଅଦା ଟିକେ ହାଲକା ଦେଇଦବ ତାପରେ କଚମ୍ବର ସହିତ ବିରିୟାନୀ ଗରମ ଗରମ ଦମ ବିରିୟାନୀ। ଯେ ତେ ଯୋଉ ଟେଷ୍ଟ ଲାଗେ ଆଉ। ଥରେ ବନେଇକି ଖାଆନ୍ତୁ ଆଉ।
ନା ରେସିପି ଠିକ ଅଛି ଆମେ କଚୁମ୍ବରରେ ଅଦା ଆମ୍ବ ଅଦାକୁ ସ୍କି ଛାଡି ଦେଇକି ସେଥିରେ ଟମାଟୋ ଆଡ କରୁ
ହଁ ଟମାଟୋ ଦେଲେ ତ ବହୁତ ଭଲ ସେ ଟମାଟୋ ଟିକେ ଛୁଆ ଭଲ ମାନେ ଵୁଝ୍ ଭଲ ପାଆନ୍ତିନି ଆଉ।
ହଁ ଆମେ ବି ସେଇ ଅଦା ଟାକୁୁ ଛାଡି ଦେଇକି ଆମର ଟମାଟୋ ବୁଝନ୍ତି। ଟମାଟୋ ପକେଇ ଦଉ। ଆଉ ସେନ୍ତି ତମେ ଯାହା କହିଲ ସେଇଆ ଆଉ ତମେ କହିଲ ଚିକେନ ସେମିତି ଆମେ ଚିକେନ କୁ ମ୍ୟାରିନେଟ କରିକି ସବୁ ମସଲା ତା ସହିତ ଦହି ଆଡ୍ କରିକି ଗୋଢେଇକି କିଛି ଟାଇମ ରଖୁ ତା ରେ କରୁ ଆସିଲା ଯେମିତି ପ୍ରୋ ସେଶ୍ ରେ ଆପଣ କହିଲେ ସେମିତି ସବୁ ସେମ ସେମ ଚାଲିଥାଏ ଆଉ। ଆଉ ଟିକେ ଗୋଲମରିଚ ଗୁଣ୍ଡ ପଡେନି ଆଉ ଅଲଗା ସବୁ ପଡେ ଆଉ।
ହୁଁ।
ଏମ୍ତି ତ ଆଉ।
ଆଉ ଆଜି କୁଆଡେ ଭ୍ରମଣ କରିଛନ୍ତି?
ଆଜି ତ ଖାଲି ଖଟରେ ଆଉ। ଆଜି ଦିନ ଖଟରେ ପଳେଇଲା।
ସନ୍ଧ୍ୟା ସନ୍ଧ୍ୟା ଭ୍ରମଣ ବୁଲି ନାହାନ୍ତି?
ନା ମୁଁ କୁଆଡେ ଯାଏନି ତ ସବୁବେଳେ ତ ସେଇ ଘରେ କୁଆଡେ ଆଉ ଯିବୁ।
ହୁଁ ସନ୍ଧ୍ୟା ସମୟରେ ଟିକେ ଚାଲିଲେ ଦେହ ପାଇଁ ସୁସ୍ଥ। ବ୍ୟାୟାମ କରିବ ନହେଲେ ଟିକେ ଚାଲ ଚାଲିଲେ ଦେହ ପାଇଁ ଟିକେ ଭଲ ଆଉ।
ଭଲ ଯେ ଆଉ
ସନ୍ଧ୍ୟା ସକାଳେ ଦୁଏ ଦୁଇ ୟାମ କଲେ ଶରୀର ପାଇଁ ବହୁତ ଭଲ ଆଉ।
ଦୁଇ ଟାଇମ ଯାକ ହଉନି କାହିଁକି ନା ସକାଳ ଟାଇମ ଟା ଉଠିବି ଲେଟ ରେ କୁଆଡେ ଯାଇପାରିବିନି। ହ ସନ୍ଧ୍ୟା ଟାଇମ ଟା ଛୁଆଙ୍କ ପାଖରେ ବସିଥାଏ ନହେଲେ ଖେଳୁଥାଏ ତାଙ୍କ ସାଙ୍ଗରେ। ହଉ ତାହେଲେ ବସିକି ମୋବାଇଲ ଦେଖୁଥାଏ।ଠୁ ଆଜି ଶୋଇ ପଡିଥିଲି ଉଠିକି ମୋ କାମ ଟିକେ ଛିଡେଇଲି ଆଉ। ଆଶ୍ ପାଞ୍ଚଟା ପାଞ୍ଚଟା ଦଶ ପନ୍ଦର ହେଇଗଲା ଉଠୁ ଉଠୁ ତ ତାପରେ ଉଠିକି ସନ୍ଧ୍ୟା କାମ ଯାହା ଯେମିତି ସବୁ ଛିଡେଇ ଦେଲି
ହୁଁ।
ଛୁଆଙ୍କ ପାଖେ ବସିନି ଖେଳିନି ତାଙ୍କୁ ପଚାରିଲି କଣ ଖାଇଛ ଯେ ସିଏ କହୁଛି ଗୋଟେ ପ୍ର କାର ସିଏ କହୁଛି ଗୋଟେ ପ୍ରକାର।ସେ ଆ ମୁ କହିଲି କିଏ ଦେଲା ଥରେ ବାବାଙ୍କ ନାଁ କହୁଛି ଥରେ ମୋ ନା କହୁଛି ମତେ ଚିଡଉଛନ୍ତି ମୁଁ ଶୋଇଛି ବୋଲି। ଆଉ କଣ ଘରେ ହଁ ହେମିତି ଚାଲିଛି ତାଙ୍କ କଣ ଖାଇଛନ୍ତି ସେ ମୁଁ ଏପର୍ଯ୍ୟନ୍ତ ବି ଆଉ ଜାଣିନି।
ହୁଁ।
କହିଲେ ତୁ କାଲିଠୁ ଆସିଲେ ସ୍କୁଲରୁୁ ଛୁଆଙ୍କୁ ଆଗେ ଭାତ ଦବୁ। ତାପରେ ଯାଇ ଯାହା ତୁ ଶୋଇବୁନି ଆଉ। ଭାତ ଦେଲେ ସେ କଣ ଖାଇବେ ଖାଇବେନି ବି ତା
ହୁଁ।
ଖାଲି ଚରୁଛନ୍ତି କିନ୍ତୁ ପେଟ ପୁରିଲା ଭଳିଆ କିଛି କୌଣସି ଜିନିଷ ଖାଉନାହାନ୍ତି। ନିିତି ଆଉ।
ଆଉ ର ଆଉ ତମ ଆଡେ ରଜ ରଜ ପର୍ବ କେମିତି ପାଳନ କଲ?
ରଜ ଭାଇ ଖରା ଗରମରେ ଝାଳରେ ଝାଳରେ ପଳେଇଲା। ଆଉ ସେଇ ରୋଷେଇ ଉପରେ ଯାହା ଯେମିତି ହେଇଥିଲା। ତାପରେ ଘରକୁ ବି ଲୋକ ଆସୁଥିଲେ ଫା ସେ ତ ଆସିଥିଲେ ବନ୍ଧୁବାନ୍ଧବ ଯହା ଯେମିତି ଆସିଥିଲେ। ଆଉ ସେ କେନ୍ଦ୍ର ଯେଦିନ ସଂକ୍ରାନ୍ତି ପଡ଼ିଯାଇଥିଲା ସେଇଦିନ ଯାହା ଆଇଁଷ ଉପରେ ହେଇଥିଲା। ଫାଷ୍ଟ୍ର ରଜ କି ସେ ପୀଠା ହେଇନି ଖାଲି ଛୁଆଙ୍କୁ ଫାଷ୍ଟ ଚକୁଳି କରି ଖାଇବାକୁ ଦିଆଯାଇଥିଲା। ସଂକ୍ରାନ୍ତି ଦିନ ଯାହା ପିଠା ପୁଠି ହେଇଥିଲା। ସୋମବାର ବି ହେଇଥିଲା ଆଉ।
ମୁଁ ପୋଡ ପିଠା କରିଥିଲି ଚକୁଳି ବରା ତ ମଟର ତରକାରୀ। ଫାଷ୍ଟ ରଜ ଦିନ ଆମିଷ ସେକେଣ୍ଡ ରଜ ଦିନ ପୋଡପି ଆଉ ଥାର୍ଡ ରଜ ଦିନ ଦହିବରା।
ଆଉ ବାଲା ଆଉ ଆମର ବି ସେଇ ଫାଷ୍ଟ ରଜ ଦିନ ଆଇଁଶ ଉପରେ ହେଇଥିଲା।
ହଁ ରଜ ମହୋତ୍ସବ ରଜ ମହୋତ୍ସବ ତ ଏଇଠି ପାଖରେ ହଉଥିଲା ଆମେ ସବୁ ଯାଇଥିଲୁ ଆଉ। ଦୋଳି ଖେଳିଲୁ ବହୁତ ସାରା ମଜା ମସ୍ତି କଲେ। ଦୋଳି ପଡିଥିଲା।
ଓୋ ହଁ ମୁଁ ତ କୁଆଡେ ଯାଇନି ଆଉ। ହଁ ରଜ ତିନି ଦିନ ଖାଲେ ନୂଆ ଲୁଗା ତିନିଟା ମୁଁ ପନ୍ଧିଛି ତା ଛଡା ଆଉ କିଛି ସେମିତି ଖାସ୍ କରେନି ଇ ହିଁ ହି ଫାଷ୍ଟ ଦିନ ଆସିଥିଲେ ଘରକୁ ଲୋକ ଯେ ସେ ରୋଷେଇ ବି ମୁଁ କିଛି କରିନି। ମୋ ମାମୁଁ ଘର ଏରିକି ଆସିଥିଲେ ଯେ ମୋ ଭଉଣୀ ଜଣେ ଆସିଥିଲା ଏମିତି ଖାଇବା ଭାଇ ଆଇଲା ମତେ କହିଲା ତୁ କଣ ଆଇଟମ୍ କରିୁଛୁ ମୁଁ କହିଲି ମୁଁ ଖାଲି ଚିପ୍ସ ଛାଣିଛି ଆଉ କିଛି କରିନି। ଏ ଖରା ଗର ରୋଷେଇ କିଏ କରିବ ଯଦି ଯା ମାନେ ଥାଉ ଥାଉ ରୋଷେଇ କରିବା। ସେପ କଣ ପାଇଁ ଅଛନ୍ତି।
ଆଉ ତମର ତ ଭଲ ଆଉ ଅଧିକା ଲୋକ ଏକାଠି ରହୁଛ ସମସ୍ତେ ଏକ ଏ ଏକତା ପରିବାର ଆଉ।
ହଁ ମତେ ତ କିଛି ଆସନି ଆଉ କଣ କହିବି?
ଆଜିକାଲି ଏକତା ପରିବାର ବହୁତ କମ ଦେଖା ଯାଉଛି ତ।
ସେ କଥା ହେଲେ ଚଳି ଜାଣିଲେ ହେଇଯିବ ମେକଅପ କିଛି ଅସୁବିଧା ନାଇ। ଛୋଟ ଛୋଟ କଥାକୁ ଛାଡିଦେଲେ ଆଉ ସବୁ ହଉ ରଖୁଛି ଆଉ। କଣ କହିବେ କି?
ନାଇଁ ରଖ।
ହଁ ହଁ।
ସେ ସ କାଟୁନି